ହାଲୋ।
ଗୁଡ଼୍ ଇଭିନିଂ।
ଗୁଡ୍ ଇଭିନିଂ।
କଣ କରୁଚ? ନାଇଁ କିଛି ନା ବାହାରେ ଦିନ ସାରା ଗରମ୍ ହଉଚି ସେତେବେଳେ ଟିକେ ଭଲ୍ ଲାଗୁ ସେଥିପାଇଁ ବାହାରେ ବସିଛି ଆଉ।
ଥଣ୍ଡା ପବନ ଟିକେ ମାରୁଚି।
ହୁଁ।
ହୁଁ।
କୋଉଠି ଗୋଟେ ବର୍ଷା ହେଉଥିବ ବୋଧେ ସେଥିପାଇଁ ତ ସେପଟେ ପବନ ହଉଚି।
ନାଇଁ ଗାଁ ରେ ନଦୀ ବି ପାଖ ନା ଆମର ଏଠି। ସେଥିପାଇଁ ବି ଏତେବେଳେକୁ ଟିକେ ହୁଁ-ହୁଁ।
କିନ୍ତୁ ପ୍ରାୟତଃ ମାନେ ହଁ, ଯେତବଳେ ଟିକେ ଜୋର୍ କରି ଯେତଳେ ଟିକେ ପବନ୍ ହେଉଥିବ ହେଲା ସେଇ ଟାଇମ୍ ରେ ମାନେ ଆଉ କୋଉଠି ଗୋଟେ ବର୍ଷା ହଉଥିବ ପାଖାପାଖି ଗାଁରେ ଯଦି ବର୍ଷା ହୁଏ
ହୁଁ ଆଖପାଖ ଏଠି ଯଦି କୋଉଠେ ଜୋର ସେ ବର୍ଷା ପବନ ବୋଲେ ଆଡେ ବି ଥଣ୍ଡା ଲାଗ
ହଁ-ହଁ ଥଣ୍ଡା ଲାଗିବ ଆଉ ମାନେ ପବନ୍ ବି ହଵ।
ହୁଁ ଆଉ ତମେ କଣ
ମୁଁ କଣ କରୁ ଥିଲି ସନ୍ଧ୍ୟାବେଳେ ମୁଁ ଟିକେ ରୋଷେଇ ଟିକେ କଲି ଆଉ ଏବେ ଗାଧେଇକି ବସିଚି ଆଉ।
ଗରମ ହଉଚି ନା କଣ ଏତେବେଳେ ଗାଧୋଉ
ହଁ ଗରମ୍ ହଁ ଗରମ୍ ତ ବହୁତ୍ ହଉଚି ବା ରହି ହଉନାହିଁ ବହୁତ୍ ଜୋର ଗରମ୍ ହଉଚି।
ହୁଁ-ହୁଁ-ହୁଁ କଣ-କଣ ରୋଷେଇ କଲ?
ରୋଷେଇ କଲି, ଏବେ ଭାତ ମାନେ ଗରମ୍ ପଖାଳ ଆଉ ସକାଳର ଅଳ୍ପ ଥିଲା, ଏ ଭଜା ଆଳୁ ଆଉ ଝୁଡ଼ଙ୍ଗ ଭଜା, ଆଉ ଟିକେ ପୂର୍ବରୁ ଚାଉମିନ୍ ଟିକେ ଖାଇଦେଇଚି ଆଉ। ଚାଉମିନ୍ ଟିକେ ବନେଇ ଖାଇଥିଲି।
ହୁଁ ହୁଁ ଘରେ ବନେଇଥିଲ?
ହଁ ଘରେ ବନେଇ ଥିଲି।
ଆଚ୍ଛା ଆଚ୍ଛା ବଢ଼ିଆ। କଣ ଖାଇଲେଣି? ନାଁ ମୁଁ ବି ଇଭିନିଙ୍ଗି ଟାଇମିରେ ଡ଼ିତ୍ ଉଁ ଖାଲି ମାନେ ସୁପ୍ ଟିଏ ପିଇଥିଲେ ଆଉ। ଏଇନେ ବସେଇ ଯାଉଛି ରୋଷେଇ ହେଇନି ରୋଷେଇ ହେଲେ ଖାଇବି ଆଉ
ହୁଁ କାଠଚୁଲିରେ ପୋଡ଼ୁଛ କି?
ହଁ ଗାଁ ଗହଳି ତ କାଠ ଆଉ। ଆଭେଲେବୁଲ୍ ଗ୍ୟାସ୍ କାହିଁକି ଏତେ ଗ୍ୟାସ୍ ରେଟ୍ ଯେମିତିଯେ ଗ୍ୟାସ୍ ବି ଅଛି। ସବୁ ଅଛି ଯେ କିନ୍ତୁ ହୋଉ ୟୁଜୁ ହଉନି କାଠ ଟା ଆଭେଲେବୁଲ୍ ମିଳିଯାଉଛି ନା ଗାଁରେ।
ପଣ ଅଛି ସେଇ ଗ୍ୟାସ୍ ୟୁଜୁ କରିବ ହଁ ନାଁ ନାହିଁ ଗାଆଁରେ କାଠଚୁଲିର ସଲେହିଁ ବେଟ୍ ଟବେ ଆଉ କାଠଚୁଲିରେ ଖାଇବାର ଆଉ
କାଠଚୁଲି ରୋଷେଇ ର ଟେଷ୍ଟ୍ ଟୁଅମାନ୍ହେ ତମେନ୍ ନରମାଲି ଗ୍ୟାସ୍ ହିଟରରେ ଯୋଉ ରାନ୍ଧୁଛ ତାଠୁ ଟିଙ୍କେ ଅଲଗା ହିଁ କାଠ୍
ହୁଁ ହୁଁ ହୁଁ ଟାଉଁଣ୍ଡର ଗ୍ୟାସରେ ରୋଷେଇ କରିବ। ଆଉ ଏବେ ଗ୍ୟାସରତ ପଇସା ଉଁ ବୋହୁତ୍ ବଢ଼ି ଯାଇଛି ତାପରେ ଗ୍ୟାସ ସମସ୍ ସେ ଟ ଜାଣିଚ ତମେ।
ହୁଁ ମଝିରେ ତ ବହୁତ୍ ସମସ୍ୟା ହେଲା ମାନେ ଉଁ ଲୋକଙ୍କ ପାଖରେ ପଇସା ଥିଲା କିନ୍ତୁ ଗ୍ୟାସ୍
ଗ୍ୟାସ କିଣିବାକୁ ହଁ ହଁ ତାପରେ ସେଠି ଯୋଗୁ ବୋଲି ସେ ଯୋଉ ଇଣ୍ଡକ୍ସନ୍ ର ରେଟ୍ ଟା ବିଢ଼ିଗଲା।
ହୁଁ ଗ୍ୟାସ୍ ସରିଯିବାର ଲୋକ ପ୍ରାୟ ଇଣ୍ଡେକ୍ସନ୍ କିଣିବେ ନାଁ। ଜିଏସଟି ଲାଗି ବଢ଼ି ଗଲା ହୁଁ ଆଉ ପାଠ ପଢ଼ା କେମିତି ଚାଲିଛି ତମର?
ହୁଁ ଆଜି ତ କିଛି ପଢ଼ିନି ମୁଁ।
ଜାଣଚ୍ଛା
ହଁ ହୁଁ ହୁଁ ଟାଣି ଟିବର କୋଉଠୁ ଆଣୁଚ?
କଣ
ପାଣି ତମେ କଣ ୟୁଜ୍ କରୁଛ ହଁ
ଆମର କୂଅ ନଳକୂଅ ସବୁ ଅଛି ଗାଁରେ। ଘର ପାଖରେ ମିଳୁଛି ନା ନାଇଁ କୁଅଁ ପାଣି ଟା ଗାଧେଇବା ପାଇଁ ଆଉ ନଳକୁଅ ତ ଘର ପାଖରେ ହିଁ ଅଛି। ଏଠି ଭି ଗାଧୋଉ ଖାଇବା ପାଇଁ ସବୁ ସଫା ପାଣି ଅଛି ସେଠୁ ହିଁ। ସବୁ ପାଣି ଆମର ବ୍ୟବହାର ହୁଏ ନଳକୁଅରୁ ହିଁ ପ୍ରାୟ ପାଣି ବ୍ୟବହାର ହୁଏ।
ଆଚ୍ଛା ନଳ କୁଅଁଟା ଖାଇବା ପାଇଁ ଆଉ କୁଅଁଟା ଗାଧେଇବା ପାଇଁ ନାଇଁକିି?
ହୁଁ।
ସଲା
ଇନଉଳୁ କହୁଥିଲି ବେଳେ ବେଳେ ଗାଧେଇନୁ।
ସଲାଣି କିଛି ସିସ୍ ବ୍ୟବସ୍ଥାନି ସେପଟେ?
କଣ କହିଲ? ସରିଲାଣି ଲୋକ ନା ନା ହଁ ନାଇଁ ସଲାର ହେଇସି। ସଲାର ହେଇଛି ଆମନୁ ଲୋକଙ୍କର ହିଁ ହେଇନି ଆହୁରି ମଝିରେ କେତେଟା। ଗାଁ ଅଛି ସେଇଠି ବି ସଲାଟି ଏଇଟା ବି ହବ ଆଉ ଦି ମାସ ପରେ ମେଁ ବି ବୋଧେ ହେଇପାରେ।
ହୁଁ ହୁଁ ହୁଁ ସେଇଟା ଗୋଟେ ବୋହୁତ୍ ବଢ଼ିଆସ୍ ସୁବିଧା ଯାଣିଚ ନା ନାହିଁ ମାନେ ଆମ ପିଇସି ଘର ଗାଁରେ ହେଲା ଆଉରି ସେପଟେ ଆମେ ସଉ। ରିଲେଟିଭି କେତେଟା ଗାଁ ଅଛି ସେମାନଙ୍କ ଗାଁରେ ସବୁ ମାନେ ସୋଲାର ସିଷ୍ଟମ ହେଲାଣି କେତେ କେତେ ସୁବିଧା ତାଙ୍କର ମାନେ ନଳକୂଅ ତାଙ୍କେ ମାନେ ଆଉ ୟୁଜ୍ କରୁନାହାନ୍ତି।
ନାଇ ସୋଲାରେ ହେଲେ ତ ଶୀତ ହୁଁ। ପାଇପିଟା ଲାଗିକି ସୋଲାର ଥୋଓ ରୁ ଟାଙ୍କି ପଯ୍ୟନ୍ତ ମାନେ ପାସ୍ ହୋଇଛି ଅନ୍ କଲେ ପାଣି ଆସିବ ସେଇଟା ମାନେ ବହୁତୁ ସୁବିଧା ସେଇଟା ଯୋଉ ଖରା ମାସରେ
ଖାଲି ସେ ଯୋଉ ମାନେ ବର୍ଷା ଦିନଟା ଟିକେ ପ୍ରୋବ୍ଲେମେ ନା? ହଁ ବୁ ଖରା ହେଲେ ସିନା ସେ ସୋଲାର ରୁ ଚାର୍ଜ ହେଇକିନା ପାଣି ଆସିବ।
ନାଇଁ ଏବେ ଡିଜିଟାଲ ସୋଲାର ଗୁଡ଼ାକୁ ଆସିଲାଣି ମାନେ ବର୍ଷା ଦିନରେ ବି ସେ ଚାର୍ଜ ହେଇଯିବ। ସେମିତି ବି ଆସିଲାଣି ବହୁତୁ ସୋଲାର ଆଉ ସୋଲାର ଟା ବି ଖାଲି ସେ ଏଥିପାଇଁ ବୋଲି ନାଇଁ ମାନେ ଘରେ ବି ସୋଲାର ଇୟୁଜୁ କୁଡା ବହୁତୁ ଭଲ କାହିଁକି ନା ମାନେ ଇଲେକ୍ଟ୍ରି ଯୋଉ ପ୍ରକାର ବିଲ୍ ବି ଆସୁଚି ଇଲେକ୍ଟ୍ରି ତାପରେ ଜାଣିଥିବ ହଁ ଅଲଗା ମାସ ତୁମେ ଟିକେ ଇଲେକ୍ଟ୍ରିକ୍ କମ୍ ଇୟୁଜ୍ କର କିନ୍ତୁ ଖରା ମାସ ତୁ ଜାଣିଚି ମାନେ ଦିନ ରାତି ଚବିଶି ଘଣ୍ଟା ଫିୟାନ ଏସିି କୁଲର ଯାହାର ଥିବ ସେମାନେ ନେଇକି ଲଗଉଛନ୍ତି ବିଲ୍ ଟା ବି ବଢୁଚି ସୋଲାର ଟା ଥିଲେ କଣ କି? ସେମାନେ ରି ସ ସେଟେ ଆଉ।
ହୁଁ ହୁଁ।
ପଇସାକୁ ପଇସା ବି ବଞ୍ଚିବ ଆଉ ତୁମର ବି ନିଜର ବି ସବୁ ଜିନିଷ ୟୁଜ୍ କରିପାରିବ।
ହଁ ଠିକ୍ ଠିକ୍।
ହୁଁ ତାପରେ ସୋଲାର ଥିଲେ ବି ବର୍ଷା ଦିନରେ ବି ଦେଖୁଥିବ ମାନେ ଅଧିକ ବର୍ଷା ପବନ କଣ ହେଲେ କଢେଇକ ଗଛ ଫାଙ୍ଗିଗଲେ କଣ ହେଲେ କରେଣ୍ଟେ ଦିନେ ତିନି ଦି ଦିନି ଗାଁ ଗହଳିରେ ତ ବହୁତୁ ହୁଏ ସେମିତି ଟାଉନୁ ରେ ଟିକେ ମାନେ ଶୀଘ୍ର ସେମିତି ଅସୁବିଧା ହେଇଥିଲା କିନ୍ତୁ ଗାଁ ଗହଳିରେ ମାନେ ଯଦି ପବନ ହେଇ ଗୋଟେ ଇଲେକ୍ଟ୍ରିକି ୱାୟାର ଛିଣ୍ଡିଯିବ ନା କଣ କହିଲେ ଦିନେ ଦି ଦିନି ଲାଗିବ ସଜେଇବା ପାଇଁ ସେଇଟା ନା ଯଦି ସୋଲାର ଟା ଥିବ ଥିବ କହିଲେ ସେଇଟା ଆହୁରି ବେନିଫିଟ୍ ହେବ ଯାହାର ଥିବ କିଛି ଅସୁବିଧା ହେବନି ସେଥି ପାଇଁ ଆଉ।
ତମର ଏଠି ପାଣି ସୁବିଧା ମାନେ ଏ ଯୋଉ କଣ କହୁଚନ୍ତି ସ ସଖାଳେ ଯାଇ ସେ ପାଣି ସୁବିଧା ନାହିଁ କି ସେପଟେ?
ସକାଳେ ଯୋଉ ଯାଇକି ମାନେ କିଛି ବି ଗୋଟେ ନଦୀ ପାଣି କଣ ସବୁ ଛାଣନ୍ତି ୟୁଜ୍ କରିବା ପାଇଁ। କହୁଚନ୍ତି ଆପଣ ଜାଣି ପି ଏଚ ପାଣି ଆପଣ।
ହୁଁ ଆମର ଆମ ଲାଗିଛି ନଦୀରୁ ବି ଲାଗିଛି କିନ୍ତୁ ଆମର ଏଠୁ ଟିକେ ଦି ତିନି କିଲୋମିଟର ହବ ନା ନଦୀ। ଟିକେ ଦୂର ହବ ସେପଟେ ଆମେ ଟିକେ ମଝା ମଝି ରହିଯାଉ ଟିକେ। ସେଥିପାଇଁ ଆମର ନଦୀ କିନ୍ତୁ ନଦୀ ପାଖ ସାହି ଯେତିକି ଅଛି ସେମାନେ ପୁରା ଡିପେଣ୍ଡେ ନଦୀ ଉପରେ ଅଛି କେବଳ ରୋଷେଇ କରିବା ପାଇଁ ପିଇବା ପାଇଁ ସେମାନେ ନଳକୂଅ କି ଉଁ କୂଅ ପାଣି ୟୁଜ୍ କରନ୍ତି କିନ୍ତୁ ଯେତିକି ମାନେ ଗାଧୋଇବା ତାପରେ କପଡ଼ା ସଫା କରବା। ତାପରେ ମାନେ ଅନ୍ୟାନ୍ୟ ଯେତିକି ବି କାମ ଅଛି ସବୁ ମାନେ ନଦୀରେ ଡିପେଣ୍ଡେଡେ ସେମାନେ ତାପରେ ସେଇଟା ବି ଭଲ ନଦୀ ପାଖଟା ଯଦି ଥିବ ବୋଲେ ତମେ ମାନେ ରେଗୁଲାର ନଦୀରେ ବି ଗାଧେଇବ। ସଫା କରିବ ମାନେ ପାଣିରେ ବି ବଞ୍ଚେଇ ପାରବ। ବାକି ସେମାନେ ଯାହା ନଳକୂ କରୁ କେବଳ ପିଇବା ପାଇଁ ହୁଁ ତାପରେ ନଦୀରେ ସେମାନେ ମାନେ ତାଙ୍କର ମାଛ ବି ଧରନ୍ତି ନଦୀରେ ଏମିତି। ବହୁତଛ ହଁ ପୋଖରୀ ତ ଆମର ଏଇଠି ଗାଁ ମଝିରେ ଗୋଟେ ହିଁ ପୋଖରୀ ଅ ଛି ପୋଖରୀ ଅଛି ମାନେ ୟୁଜ ବି ହଉଛି ପୋଖରୀ ଟା ଏ ବ୍ୟବହାର କରନ୍ତି ମାଛ ଚାଷ ବି ହୁଏ ପୋଖରୀରେ।
ହୁଁ ହୁଁ ମାଛ ଚାଷ ହୁଏ ମାନେ ଛଅ ସାତ ମାସକୁ ଥରେ ପୁଣି ସରକାରଙ୍କ ଥ୍ରୋରୁ ଆସିଥାଏ ସେଇଟା ନା। ମାଛ ଚାଷ
ପାଣି ଚେଞ୍ଜ ହଉଛି ନା ନହିଁ ସେଟା?
ହଁ ପାଣି ଚେଞ୍ଜ ହଉଛି କିନ୍ତୁ ପାଣି ସେମିତି କିଛି ଚେଞ୍ଜ ନାହିଁ ମାନେ ପାଣି ଟା ଟିକେ ଉମ୍ ମାନେ ଟିକେ ଲଙ୍ଗ୍ ଟାଇମ୍ ପରେ ଚେଞ୍ଜ କରାଯାଇଥିଲା। ମାନେ ତିନି ଚାରି ବର୍ଷ ପରେ ହେନ୍ତି ଚେଞ୍ଜ କରେ କି ଚାଷ ଟା କଣ କି ଛଅ ମାସକୁ ଥରେ ଛଅ ମାସ କୁ ଥରେ ଏମିତି କରାଯାଏ। ତାର ପୋଖରୀଟା ସେଟା ସୁବିଧା ଅଛି ନା ସେ ଜିନିଷଟା ଚାଷ କରା କରିବାପାଇଁ। ତାରେ ପୋଖରୀରୁ ବି କେନାଲ ବି ଯାଇଛି ତାପରେ ଆଖପାଖ ମନେ ମାନେ ଯୋ ଗା ଅଛି ମାନେ କେନାଲରୁ ବି ନିଜର ବି ଚାଷବାସ ବି କର
ହଁ ସେଇ ସେଥିପାଇଁ ତ କେନାଲ ବନାଯାଏ ନା ମାନେ ଚାଷ ବାସ କ
ଗାଁ ଗହଳିରେ ଟିକେ ପାଣିର ସେତିକ କିିଛି ବିଶେଷ ଅସୁବିଧା ହୁଏ ନାହିଁ।
ହୁଏନି। ଏଠି ତ ଆମର ମାନେ ବହୁତ ଆମ ଘରେ ତ ପାଣି ବହୁତ୍ ମାନେ ଅସୁବିଧା ପିଇବା ପାଣି ତ ଛାଡ ନିଜେ କିଣିକି ପିଇବାକୁ ପଡୁଛି। ହେଲା? ଆଉ ଯୋଉ ପାଣି ଆସୁଛି ସେଇଟା ବି ଗୋଟେ ଥର ହିଁ ଆସୁଛି। ଆଉ ସେତିକି ପାଣି ମାନେ ଅଣ୍ଟୁନି କିଏ ଯଦିି ରିଲେଟିଭ୍ ଆସିଲେ ତ ଆଉ ଅଣ୍ଟୁନି ଆଉ ପାଣି। ତିନି ଭାଗ ଜଳ ହେଇକି ନା ହେଲିି ମାନେ ଅଣ୍ଟୁନି।
ଆଶ୍ଚର୍ଯ୍ୟ ଲାଗୁଛି କ କଥାରେ ନେଇକି ପୃଥିବୀରେ ତିନି ଭାଗ ଜଳ ଥାଇକି ବି ମଣିଷ ବିଶ୍ୱାସ
ହଁ କିନ୍ତୁ ଦେଖ ମ୍ୟାପ୍ ତମେ ଦେଖ ଥରେ ତମର
ମାନେ କଣ୍ଟ୍ରି ସାଇଡ୍ ସାଇଡ୍ରେ ଖାଲି ୱାଟର୍ ହିଁ ୱାଟର୍ ହଁ କି ନାଇଁ।
ହୁଁ ହୁଁ ଆମ ଭାରତ ତ ଜାଣିଛ ତିନି ଭାଗ ପୁରା ପାଣି ଘେରିକି ଅଛି ଆମ ଦେଶକୁ।
ଏପଟେ ସାଇଡରେ ସେପଟେ ସାଇଡରେ ନା ନାଇଁ? ଆରବିଆନ୍ ସି ତାପରେ ହଉଛି ଇଣ୍ଡିଆନ ଓସିଅନ ତାପରେ ଏପଟେ ହଉଛି ହଁ ବାଙ୍ଗଲା
ହୁଁ ହୁଁ ହୁଁ।
ଆଇଥିଙ୍କ ଫିର ବି ମାନେ ପାଣି ଟିକେ ଅଭାବ ହଉଥିବ ମାନେ ଆମର କଣ କି ୱେଷ୍ଟ ସାଇଡ ଯୋଉଟା ନାଇଁ କି ସେପଟେ ଟିକେ ସି ନାହିଁ ନା। ରାଜସ୍ଥାନ୍ ଗୁଜୁରାଟ୍ ସେପଟ ସାଇଡ୍ରେ ମାନେ ରାଜସ୍ ତାନ୍ ତ ଏମ୍ତିରେ ବି ରେଗିସ୍ତାନ୍ ସ୍ଥାନଟା ପୁରା ବାଲି ହିଁ ଥିବ। ସେଠି ଟିକେ ମେବି ପାଣିର ଟିକେ ଅସୁବିଧା ହେଇଥାଏ ପାରେ। କିନ୍ତୁ ବାକି ଅଦର୍ ଷ୍ଟେଟ୍ ଗୁଡ଼ାକରେ ସେତିକ କିଛି ଅସୁବିଧା ନାହିଁ ପାଣି ପାଇଁ।
ହୁଁ ଆମର ଏଠି ଟାଉନ୍ରେ ତ କଣ ପାଇଁ କେଜାଣି ଛାଡି ନାହାନ୍ତି ମାନେ ହଁ ଏଥର ଗୋଟେ ବେଳେ ହିଁ ପାଣି ଛାଡୁଛନ୍ତି, ମାନେ
ପ୍ରକାର। ସୁବିଧା ମିଳେ ଟାଉନରେ ରହିଲେ କିନ୍ତୁ ଗୋଟେ ପ୍ରୋବ୍ଲେମ ହଉଛି ମାନେ ପାଣି ଟିକେ ସେ ଠେ ମାନେ ଠିକ ସେ ଗାଁ ଗହଳିରେ ଯେମିତି ଏଭେଲେବୁଲ ଥିବ ମାନେ ତମେ ଯଦି। ମାନେ ବାସନ ବି ସଫା କରୁ ମାନେ ଲିମିଟେଡ୍ ପାଣିରେ ସଫା କରିବ।
ସବୁ କିଛି ଲିମିଟେଡ଼।
ଲୁଗାପଟା ସଫା କଲେ ବି ତମେ ଗୋଟେ ଲିମିଟେଡ଼ ପାଣି ତାଇଁ ତାପରେ। ଗାଁ ଗହଳିରେ କଣ କି ତମେ ଯୋଉଠି ସେଇଠି ସଫା କରିବ ଯେତେ ନିଜର ଇଚ୍ଛାରେ ଗାଧେଇବ ଇଏ କର। ସେଠି କଣ ପର୍ଟିକୁଲାର ଗୋଟେ ପାଣି ଯଦି ଛାଡ଼ିବେ ବଲେ ଦୁଇ ଘଣ୍ଟା ପାଇଁ ଛାଡ଼ିବେ। ମାନେ ଦି ଘଣ୍ଟାରେ ହିଁ ତମେ ତମର ସବୁ ଯାହା ଜାଗା ଥିବ ହଁ ସେ କରିକିରି ତାପରେ ସେମିତି ଗାଁ ଗହଳିରେ ବି। ପାଣି ଏଭେଲେବଲ ମିଳୁଛି ତାର ମାନେ ନାହିଁ ଯେ ଆମେ ପାଣି ଟାକୁ ଟିକେ ୱେଷ୍ଟ କରିଦେବା ଆଗାମୀ ଭବିଷ୍ୟତ କୁ ଦେଖିବାକୁ ଗଲେ ଆଗ ଆମେ ଏଇନେ ଅଛୁ ଆଗକୁ ଶହେ ବର୍ଷ ହୁଏତ ପାଣିର ବି ଅଭାବ ହେଇପାରେ।
ହଁ ସେ ବି ଠିକ।
ହୁଁ।
କିନ୍ତୁ ଖରାଦିନ ତ ପ୍ରାୟ ସବୁଠି ପାଣିର ସମସ୍ୟା ଚାଲିଛି ଆଜ୍ଞା କଣ ନାହିଁ।
ହୁଁ।
ଟାଉନ ରେ ଅଧିକ ଗାଁ ଗହଳିରେ ମାନଙ୍କରେ। ମାନେ ନଳକୂପ ସବୁ ଶୁଖିଯାଏ ନା ଆମ ଗାଁ।
ହୁଁ ହୁଁ ହୁଁ। ହ ହୁଉ ଖୁସି ଲାଗିଲା ତମ ସହିତ କଥା ହେଇ। ଧନ୍ୟବାଦ।